ହ୍ୟାଲୋ।
ହ୍ୟାଲୋ।
ହଁ ମହାପାତ୍ର ବାବୁ କଣ ଖବର?
ଆଜ୍ଞା ଭଲ ଅଛ।
ଆଉ ଆପଣ କଣ କରୁଛନ୍ତି ଏବେ? ଓହୋ ଆପଣ କଣ କଣ ପଢାପଢି ଚାଲିଛି ଏବେ?
ଆମର ଜଷ୍ଟ ଟ୍ୱଲଥ।
ଓହୋ କୋଉ ଧାରାରୁ ଆପଣ ପାସ୍ ଆଉଟ୍ କରୁଛନ୍ତି ଯୁକ୍ତ ଦୁଇ। କଉ ଷ୍ଟ୍ରିମ୍?
ବିଜ୍ଞାନ।
ବିଜ୍ଞାନ।
ଆଜ୍ଞା ଆଜ୍ଞା। ମ୍ୟାଥ ଆଉ ସବୁ ଥିଲା ଚାରିଟା ପ୍ରଜେକ୍ଟ ଥିଲା ଆପଣ କଣ କରୁଛନ୍ତି?
ମୋର ବି ସେ ତମ ଭଳିଆ ମୋର ଦ୍ୱାଦଶହ ଶ୍ରେଣୀ ପାସ୍ ହେଲା ମୋର ବିଜ୍ଞା ନ ବେ। ବିଜ୍ଞାନ ବିଭାଗ ଆପଣଙ୍କର କୋଉ ପରିବେଶି ଚାଟ ଟା। ଗଣିତ, ରାସାୟନିକ ବିଜ୍ଞାନ।
ଆଜ୍ଞା।
ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଜୀବ ବିଜ୍ଞାନ।
ଆଜ୍ଞା ଆଜ୍ଞା ମୋର ବି ସେଇଆ ଥିଲା।
ଓହୋ ତ ଆପଣ କୋଉ ବିଦ୍ୟାଳୟରୁ
ଆପଣ କେଉଁ ବିଦ୍ୟାଳୟ କୋଉ ନାହାନ୍ତି?
ମୋର ରାଜଧାନୀ ମହାବିଦ୍ୟାଳୟ।
ବିଜେପି।
ରାଜଧାନୀ।
ଓହୋ ଭୁବନେଶ୍ୱର ର।
ବରମୁଣ୍ଡା।
ଆମର ତ ବିଜେପି।
ବିଜେପି ବକ୍ସିୀ ଜଗବନ୍ଧୁ।
ଆଜ୍ଞା ଆଜ୍ଞା।
ଓହୋ। ତା ଆପଣଙ୍କର ଦଶମ ଶ୍ରେଣୀରେ ଭଲ ପ୍ରତିଶତ ତ ନମ୍ବର ଥିଲା ବୋଧେ।
ଆଜ୍ଞା ଆଜ୍ଞା।
କେତେ କଣ ଥିଲା?
ଓ ଚାରିଶହ ବୟାଅଶୀ।
ଆରେ ବହୁତ ଭଲ ଥିଲା ତାହେଲେ ଯାହା ହେଲେ ନଅସ ପଞ୍ଚସ୍ତରୀ କି ଅଶୀ ପାଖାପାଖି
ଆଜ୍ଞା ଆଜ୍ଞା ଆପଣଙ୍କର କେତେ ଥିଲା?
ମୋର କମ ଥିଲା ମୋର ମାନେ ସ ସ ସତସ୍ତରୀ ଥିଲା।
ଆଜ୍ଞା ବ।
ଓହୋ ଆଉ ଆପଣଙ୍କର ଦ୍ୱାଦଶରରେ କେତେ ରହିଲା କଣ?
ଦାଦଶ ରେ ବହୁତ କମିଗଲା ଚାରିଶହ ଚାଳିଶ ଚାରିଶହ ଚାଳିଶ।
ଚାରିଶହ ଚାଳିଶ କମ କହୁଛନ୍ତି ଚାରିଶହ ଚାଳିଶ ହେଲେ ତ ପଞ୍ଚସ୍ତରି ପ୍ରତିଶତ ବୋଧେ।
ଆ-ଆଜ୍ଞା ଆଜ୍ଞା ଆପଣ?
ନା ମୋର ତ ଆହୁରି କମିଯାଇଛି ତମର ତାହଲେ ଭଲ ଅଛି ମୋର ରହିଲା ତିନିଶ ତେୟାନବେ।
ଆଜ୍ଞା ଭଲ ଅଛି।
ଭଲ ନାଇଁ ମୋର କମି ଇଁ କମିଯାଇଛି ଆଉ ଟିକେ ଦ-ଦଶ କୋଡିଏ ମାର୍କ ବଢିଥିଲେ ସତୁରୀ ଛୁଇଁଥାନ୍ତା।
ଆପଣଙ୍କର ଦଶମରେ କେତେ ଥିଲା?
ଦଶମରେ ମୋର ସତସ୍ତୁରି ଥିଲା ସାତରେ ସାତ୍।
ଆଜ୍ଞା ଆଜ୍ଞା। ଆପଣ ବଡ ହେଲେ କଣ କରିବାକୁ ଚାହୁଁଚନ୍ତି?
କାଳିଆ ଘୋଡାରେ ଚଢିକି ମଧୁବାବୁ ସାଙ୍ଗେ ଲଢିଆ।
ହୁଁ ଆଜ୍ଞା।
ଆଉ ଆପଣ କଣ ଏଣ୍ଟ୍ରାନ୍ସ ପକେଇଥିଲେ କିଛି?
ନା ପକେଇନି।
ଓ ଜେ ଇ ଓ ୟୁ ଟି କିଛି ବି? ତ ଆପଣ କଣ ଉ କଣ ପଢୁଚନ୍ତି?
ପ୍ଲସ ଥ୍ରୀ କରିବି ଆଉ।
ତ ଆପଣ ଅଁ ଅଧ୍ୟାପକ ବିଭାଗରେ ଯିବାକୁ ଚାହୁଁଚନ୍ତି ନା କଣ?
ଆଜ୍ଞା ଆଜ୍ଞା।
ଓହୋ ତ ତେବେ ତ ଆପଣ ସି ଟି ପକେଇଥିଲେ?
ସି ଟି ଆଜ୍ଞା।
ପକେଇଚନ୍ତି?
ଆଜ୍ଞା ଆଜ୍ଞା।
ଆଉ ତା ପାଇଁ ଏବେ ପଢା ପଢି କରୁଚନ୍ତି ନା କଣ?
ଆଜ୍ଞା ଆଜ୍ଞା।
ଓହୋ।
ଆ-ଆପଣଙ୍କର ଆପଣଙ୍କ ଘର କୋଉଟି?
ଆମର ଭୁବନେଶ୍ଵର।
ଅ ହଉ।
ଆପଣ ବି ଭୁବନେଶ୍ୱର ବୋଧେ।
ନା ନା ଆମର ପାରାଦ୍ୱୀପ।
ପାରାଦ୍ବୀପ ତ ଏବେ କଣ ଉଁ ପାରା ମାନେ ଏଠି ବିଜୁ ଉଁ ବକ୍ସି ଜଗବନ୍ଧୁରେ ହଷ୍ଟେଲ ମାଧ୍ୟମରେ ରହୁଥିଲେ?
ଆଜ୍ଞା।
ଆପଣ ସ୍ୱରାଜ୍ ବାବୁକୁ ଜାଣିଥିବେ ନିହାତି ଜାଣି ମତଲବ ଓହୋ ଠିକ୍ ଅଛି ତ ଆପଣ ଉଁ ମେସ୍ ସି ଟି ପାଇଁ ପକେଇଚନ୍ତି ନା ସି ଟି ପାଇଁ ପଢାପଢି ଚାଲିଚି ତାହାଲେ ଏବେ? ଏବେ କୋଉଠି ପାରାଦ୍ବୀପରେ ଅଛନ୍ତି ନା ଭୁବନେଶ୍ଵର? ଆଉ ପାରାଦ୍ୱୀପ୍ ରେ ସେଠି କଣ ବୁଲାବୁଲି ଜାଗା କଣ କଣ ଅଛି?
ଆମର ପାରାଦ୍ୱୀପ୍ ର ସମୁଦ୍ର କୂଳ, ଅଥର ବନ୍ଧ, ଆଉ ଗୋଟେ ପୁରୀରେ ଯେମିତି ଗୋଟେ ଭଲ ବିଚ୍ ଅଛି। ସେମିତି ବି ଗୋଟେ ବିଚ୍ ଅଛି ପୁରୀରେ ଯେମତି ଗୋଟେ ସମୁଦ୍ର କୂଳ ଅଛି ଭଲ।
ଗୋପାଳପୁର ନା କଣ ସେପଟ ସାଇଟ୍ କଣ ରହିଲା ସୋନପୁର ନା କଣ?
ସୋନପୁର ନୁହଁ ଏଇଟା ପଥର ବନ୍ଧ।
ସେ ବିଚ୍ ନାଁ କଣ?
ଆଜ୍ଞା?
ସେ ସମୁଦ୍ର କୂଳ ନାଁ କଣ?
ସମୁଦ୍ର କୂଳ ପାରାଦ୍ୱୀପ୍ ସି ବିଚ୍ ଆଉ।
ଓହୋ ଆଉ ସେଇଠି ତ ବନ୍ଦର ବି ଅଛି ପାରାଦ୍ଵୀପ।
ଆଜ୍ଞା ପାରାଦ୍ଵୀପ ବନ୍ଦର।
ସେଠି ଆପଣ ଯାଇଛନ୍ତି ବହୁତ୍ ଥର ବୋଧେ ସେଠି ତ ରହୁଛନ୍ତି ଆପଣ। ଘରଠୁ କେତ୍ କେତେ ବାଟ ହବ?
ଘରୁ ସେଇ ଦି ତିନି କିଲୋମିଟର ଆଉ।
ଅ ଡେଲି ତାହେଲେ ଯାଉଥିବେ ବେରିକୁ।
ଆଜ୍ଞା ବହୁତ୍ ପାଖ।
ଭଲ ଆଉ ଆଉ ତମର ତ ଆପଣଙ୍କ ସେପଟେ ଏସି ଫେସି ବି ଦି ଦରକାର ନାହିଁ ପବନ ପାଖରେ ଯେ ସମୁଦ୍ର ପାଖ୍ ଡି ଯେହେତୁ
ଆଜ୍ଞା ଏବେ ତ ଆସି ସମୁଦ୍ର ପାଖେରେ ବଇଚି।
ଏବେ ବସିଛନ୍ତି ସମୁଦ୍ର ପାଖରେ ଅଁ ଭଲ ଭଲ। ଏକେଲା ଯାଇଚନ୍ତି ନା ସାଙ୍ଗମାନଙ୍କ ସହିତ ଯାଇଚନ୍ତି?
ସାଙ୍ଗମାନଙ୍କ ସହିତ ଆଇଛି।
ଓ ପାରାଦ୍ଵୀପ ସାଇଡ୍ ରେ ଆମେ ଯାଇଥିଲୁ ଥରେ ଥରେ ହିଁ ଯାଇଛୁ ସେପଟେ ଯୋଉ ଆମର ହଁ ପାରାଦ୍ୱୀପ୍ ବନ୍ଦର ତାରେ ସାରଳା ମାଆଙ୍କ ମନ୍ଦିର। ହଁ ତାପରେ ଆମର ଉଁ। ଆଉ ଗୋଟେ କଣ ମନପଡୁନି ଗୋରେଖନାଥ ଯାଇଥିଲୁ ହଁ ହଁ ସେ ଏଠିକି ଯାଇଥିଲୁ।
ସେଇ ଦିଇଟା ତ ଆମ ଜଗତସିଂହପୁରର ଫେମସ ଆଉ।
ହଁ ସେଇଠି ବି ଯାଇଥିଲୁ। ତାପରେ ସେପଟେ ବନ୍ଦର ଯାଇଥିଲୁ। ବାକି ଏ ଯୋଉ ମେନ୍ ଟାଉନ୍ ରେ ଗଲାବେଳେ ମତେ ଭଲ ଲାଗିଲାନି ଛିଙ୍କ ବହୁତ୍ ହେଲା ବାକି ସେଇଠ୍ ଯୋଉ ବହୁତ୍ ମାନେ ଧୂଳି ଫୂଳି ବହୁତ୍ ଉଡୁଛି।
ବହୁତ୍ ଡଷ୍ଟ୍ ଏରିଆ ଧୂଳି ବହୁତ ସେଠି ଧୂଳି।
ବହୁତ୍ ଧୂଳି ରୋଡ ଫୋଡ ସେଇ ଯେହେତୁ ବନ୍ଦର ଏରିଆ ବହୁତ୍ ଧୂଳି ଯାଇଥିଲୁ ଥରେ।
ବହୁତ୍ ଟ୍ରକ୍ ଗାଡି ମଟର ଚାଲିଛି ନା ସେଥିଲାଗି
ହୁଁ ଗାଡି ମଟର ତ ଏପଟ ବି ଚାଲିଛି ବାକି ସେଠି ଏତେ ସୁ ସଫାସୁତୁ ନ ହେଇଥିବ ତ ମୁଁ ଯାଇଥି ଏବେ ତ ମୁଁ ଆଉ ଯାଇନି ସେଇଟା ବହୁତ୍ ଛଅ ସାତ ବର୍ଷ ପୂର୍ବରୁ ଯାଇଥିଲି ଆଉ ତାପରେ ଆଉ ଯାଇନି।
ଏବେ ବି ବହୁତ୍ ଧୂଳି। ଏବେ ଏଇ ରାସ୍ତା କାମ ହଉଛି ସେଥିଲାଗି ଆହୁରି ଧୂ
ତ ଆପଣଙ୍କର ସେପଟେ ପାରାଦ୍ଵୀପ ମେନ୍ ଆଁ ସହର ଉପରେ ବୋଧେ ଘର ନା କୋଉଠି?
ଆଜ୍ଞା।
ଉଁ ହୁଁ ଆ ପନ୍ଦର ଯାଇଛନ୍ତି ବାନ୍ଦର?
ଆଜ୍ଞା ବନ୍ଦର ତ ଆମେ ଯାଉ। ଆଁ ସପ୍ତାହ ଦି ସପ୍ତାହ ଥରେ ଏମତି ଯାଉ।
ଭିତୁରୁକୁ ଛାଡ଼ନ୍ତି ବନ୍ଦର ଭିତୁରୁକୁ ଯୋଉ ପାଖୁୁକୁ?
ଆଜ୍ଞା।
ହଁ ଆଉ ମୁଁ ଦେଖୁଛି ଯେ ଆପଣ ଗୋଟେ କଥା ବାରମ୍ବାର ରିପିଟ୍ କରୁଛନ୍ତି ସେଦ୍ ଯେ ସେ ଯୋଗୁଁ ବୋଧେ ଆପଣଙ୍କ ଟିକେ ଅସୁବିଧା ହେଇପାରେ। ଜାଣିଥିବେ ଆପଣ ବାକି ମୁଁ କହୁଥିଲି ଆଉ ବନ୍ଦର ଯୋଉ ଜାହାଜ ଉପୁରୁକୁ ଯାଇଛ କେବେ?
ଆଜ୍ଞା ଜାହାଜ ଆସି ବେଳେ ବେଳେ ଲାଗେ ଆମେ ଯାଉ ତା ଭିତରେ ବୁଲି ଆସୁ ଏମତି ଆଉ।
ଭିତୁରୁକୁ ଛାଡ଼ନ୍ତି ଜାହାଜ ଭିତୁରୁକୁ? ଯୋଉ ଆମର ମାଲ୍ ମାଲ୍ ଜାହାଜ ଲାଗୁଥିବ ବୋଧେ ଆଉ ତ କୋଉ ଜାହାଜ ଲାଗେନି ମାଲ୍ ଜାହାଜ ହିଁ ଲାଗୁଥବ।
ଆଜ୍ଞା।
ଆଉ ମର୍ଚାଣ୍ଟ୍ ଜାହାଜ ଲାଗୁଛି ମର୍ଚାଣ୍ଟ୍ ନ୍ୟାଭି ଜାହାଜ ନା ଲାଗୁନି?
ଇଏ ବର୍ଷୁକୁ ଥରେ ଏମତି କେ କାଁ ଭାଁ ଆସେ ଆମ୍ଭେ ଯାଉ।
ହଁ ହଁ ଟିକେଟ୍ ନିଅନ୍ତି କିଛି ଭିତରୁ ଯିଆ
ଟିକେଟ୍, ଆଜ୍ଞା ଆଜ୍ଞା ଟିକେଟ ନିଅନ୍ତ
କେତେ ଟଙ୍କା?
ଦଶ ଟଙ୍କା ପନ୍ଦର ଟଙ୍କା ଏମିତି ଟିକେଟ୍ ନିଅନ୍ତି ବହୁତ ବଡ ବଡ ଜାହାଜ ନା ସେଥିଲାଗି
ଉୁଁ ହୁଁ ସବୁ ଯାକ ବୁଲାନ୍ତି ନେଇକି
ନା ନା
ଖାଲି ଉପର ଯ ଯାନ୍ତୁ ଫଟୋ ଫଟ ଅଛି ହାଲଉ
ଫଟ ହଁ ଆଲାଉ ଅଛି
ହୁଁ ସେଠି ତ ସେଇ ମାଲ ଗାଡି ବନ୍ଦର ଲାଗୁଥିବ ଆଉ ତ ବାକି ଇଉଁ ଇଏ ଯାହା ଅଛି ଲାଗୁ ନ ଲାଗି ବି ନଥିବ ସେପଟ ତ ସେଆଡ ଲାଗୁ ତ ମୁମ୍ବାଇ କ୍ରୁସିଭ୍ ଜାହାଜ
ଆରେ ଆଜ୍ଞା
ଅହ ଆପଣ ପ୍ଲସଥ୍ରୀଙ୍କର କୋଉଠି ଆସିଲା ଆପଣଙ୍କ କଲେଜ?
ପ୍ଲସ ଥ୍ରି ଷ୍ଟୁଆଟ ରେ କରିବୁ ଆଉ କୋଉଠି
ପ୍ରାଇଭେଟ୍
ନା ନା ସେମି ଗମେଣ୍ଟ ନା
ଷ୍ଟୁୱାର୍ଡ଼ ତ ଇଂଲିଶ ମିଡ଼ିୟମ୍ ପରି ଶୁଭାଯାଉଛି
ଷ୍ଟୁଆର୍ଟ ଆମ କଟକରେ ଅଛି
ହୁଁ ହୁଁ କଟକ ସେଠି ବି ହଷ୍ଟେଲ ରହିବ ବୋଧେ ସେଠି ପଳ ପଳା ଆସଥେଲା ଫାଷ୍ଟ ସିଲେକ୍ସନ୍ ଆପଣ
ସେଇଡି ପଢ଼ିବୁ ଆଉ
ଆଉ ପ୍ରଥମ ସିଲେକ୍ସନ ଆପଣଙ୍କ କୋଉ କଲେଜ ଆସିଲା ତାହେଲେ
ଷ୍ଟୁଆଟ ଆସଲା
ଓଓ ଭଲ ଭଲ ଆପଣ ସ୍ଲାଇଡ ଅଫ୍ ମାରଦଉନାହାନ୍ତି
ଆଁ ଏଇନେ ତ ହବନି
କୋ ଅନର୍ସ ଆପଣ ପକେଇବେ କି?
ଆପଣଙ୍କର କୋଉ ଅନର୍ସ ନେବେ?
ମୁଁ ପକେଇଛି ବୋଟାନୀ ଜୁଲୋଜି ପକଉଚ ଜୁଲୋଜି ଗୋଟେ ପକେଇଛି କଲେଜ ରେ ଆଉ ସବୁ ବୋଟାନୀ ପକେଇଛି
ଆଜ୍ଞା
ତ ଆପନ
ବଟାନୀ ପଡିଛି ତିନିଟା ଆଉ ହୁଁ ଜୁଲୋଜି ସେଇ ଦିଟା ହଣ ପକେଇଛି
ଷ୍ଟୁଆର୍ଟ ରେ କଣ ଆସିଲା ବଟାନି ନା ଜୁଲୋଜି?
ବଟାନୀ ଆଇଚି
ବଟାନ ଟିକେ କଷ୍ଟରେ ଏବଂ ପକେଇ ଜୁଲୋଜି ଇଛାଥିଲା ବାକି ଜୁଲୋଜି ରେ ବହୁତ ଯାଉଛି ମାର୍କ ଯେହେତୁ କଟ ଅଫ୍
ଆଇଜ୍ଞା
ସେଟା ଟିକେ ଅସୁବିଧା
ଷ୍ଟୁଆଟ ଟା ଆମର ଏସି କାଷ୍ଟ ନା ତ ଏଥିଲାଗି ଆମର ହେଇଯିଉଛି।
ଓହୋ ତେବେ ଠିକ୍ ଅଛି ତାହେଲେ ଜୁଲୋ ହୁଁ ହୁଁ
ଆମର ଲାଗି ସୁବିଧା ବହୁତ
ହଁଁ ଅ ତ ଅ ତାପରେ ଉଁ ବି ଇଣ୍ଟିଗ୍ରେଟେଡ ବିଇଡି ସହିତ କରିବେ ପ୍ଲସଥ୍ରୀ।
ଆଜ୍ଞା
ହୁଁ ଭଲ। ଆଉ ଭୁବନେଶ୍ୱର ବୁଲାବୁଲି ଆସୁନାହାନ୍ତି କେବେ ଆଉ?
ଭୁବନେଶ୍ବର ଯାଉ ଆମେ ଯେତେବେଳେ ପଢୁଥିଲୁ ସେତେବେଳେ ତ ଯିବା ଆସିଆ ଥିଲା ଆଉ ଏତେ ନାହିଁ।
ସେତବେଳେ ତ ସବୁ ଜାଗା ଯାଇକି ବିଏଥିବ କଲେଜ ଫାଷ୍ଟ ଇୟର ଭିତରେ ଆଉ।
ଆଜ୍ଞା।
ହୁଁ ଆଉ ଆପଣଙ୍କର ସେଇ ପାରାଦ୍ଵୀପ ସାଇଡ ରେ କେବେ ଯିବା ଆଉ।
ଆଜ୍ଞା ନିଶ୍ଚିନ୍ତ ଆସିବେ।
ଠିକ୍ ଅଛି ବାକି ଏବେ ତ ସମୟ ହେଲାଣି।
ଆଜ୍ଞା।
ଆଉ କିଛି ସମୟ ପରେ ବିଦାୟ ନବ ଆଉ।
ଆଜ୍ଞା।
ଠିକ୍ ଅଛି ଆଉ ବାକି ଆପଣ କିଛି ୟୁଟ୍ୟୁବ ଫୁଟ୍ୟୁବ ଚ୍ୟାନେଲ କରିଚନ୍ତି ବନଉଚନ୍ତି କିଛି?
ନା ନା ଆପଣଙ୍କର ଅଛି?
ମୋର ଅଛି ବାକି ଏତେ ଅ ରେଗୁଲାର ନାହିଁ ହଉ ଠିକ୍ ଅଛି ଆଗାମୀ ଅଧ୍ୟାୟ ରେ କଥା ହବା।
ଆଜ୍ଞା ଆଜ୍ଞା ରହୁଚି ଆଜ୍ଞା।
ଆଜ୍ଞା।